ହାଲୋ କାଇଁକି?
ହଁ ଶୁବୁଚି ଶୁବୁଚି?
ହଁ ଶୁଭିଲା।
ଆପଣଙ୍କ ଆଡେ ବର୍ଷା ହଉଚି ନା?
ହଁ।
ଓହୋ ଆଜି ହଉଚି ନା କାଲିଠୁ ହଉଚି।
ଆଜି ହଉଚି।
ଓହ ବର୍ଷାର ପାଗ କେମିତି ଅଛି?
ବର୍ଷାର ପାଗ ଖରାପ ଅଛି। ହସ ନା। ଚାଷବାସ ଆରମ୍ଭ ହବ। ବର୍ଷା ଆରମ୍ଭ ହେଲା ଚାଷ ଆରମ୍ଭ ହବ ଏବେ।
ଆଉ ଆପଣ ବର୍ଷା ଦିନେ କଣ ସବୁ ଫସଲ କରନ୍ତି?
ଫସଲ ଆମର ସବୁ ହେଇଚି ଫସଲ। ଜହ୍ନି, ଭେଣ୍ଡି, ବାଇଗଣ, କାକୁଡି, କଲରା। ଲଙ୍କା ସବୁ ଫସଲ।
ରଥଯାତ୍ରା ଆପଣଙ୍କ ଗାଁ ରେ ହୁଏ?
ହଁ।
ସେ ଠାକୁରଙ୍କ ମନ୍ଦିର ଅଛି କି ସେଠି?
ମନ୍ଦିର ଅଛି।
ପୁରୀ ଯାଇଛନ୍ତି?
ହଁ।
ରଥଯାତ୍ରାକୁ ଏବର୍ଷ ପୁରୀ ଯିବେ?
ଉଁ ମ୍ ଠିକ ନାଇଁ।
କେତେ ଦିନ ପୁରୀ ଯାଇଚନ୍ତି ଆପଣ?
ହୁଁ ହୁଁ ପାଆଁ ସାତ୍ ତର ଖଣ୍ଡେ।
ହୁଁ। ପୁରୀର ଟଙ୍କ ତୋରାଣି ପିଇଚନ୍ତୀ?
ହଁ।
ଆଉ ଆପଣଙ୍କ ଘର ଟା କୋଉଠି?
ଆମ ଘର ମାନ୍ତିରି।
ହୁଁ ହୁଁ। ମନ୍ତିରି ଡିଷ୍ଟ୍ରିକ୍ଟରେ କୋଉଠିରେ ଆପ
ଯା ଯାଜପୁର ଯାଜପୁର ଡିଷ୍ଟ୍ରିକ୍।
ଯାଜପୁରରେ ବିରଜା ମାଙ୍କ ମନ୍ଦିର ଦେଖିଛନ୍ତି?
ହଁ।
ହୁଁ ହୁଁ। ଆଉ ସରବର?
ଦେଖିଚି।
ହୁଁ ହୁଁ। ଆଉ ଆପଣ କେହି କଣ ଠାକୁର ସ୍ଥାନ ଦର୍ଶନ କରିଚନ୍ତି?
ହୁଁ ଘଟଗାଁ, ଆଖଣ୍ଡଳମଣି
ହୁଁ।
ଆଉ ଉଁ-ଉଁ-ଉଁ ଯେଉ ପୁରୀ। ଲିଙ୍ଗରାଜ, ଇସ୍କନ। ଆଉ ରାମ ମନ୍ଦିର। ଆଉ କପିଳାସ ଅ
କପିଳାଶ ମନ୍ଦିରରେ କେତେଟା ପାହଚ କହିଲେ?
ହୁଁ ତେରଶଅ ବାଉନ।
ବାଉ ଚାଲିକି କେବେ ଯାଇ
ହଁ ଯାଇଚି ହଁ।
ଓହୋ। ଆଉ ଛତିଆ ଯାଇଛନ୍ତି ଛତିଆ ମାବିିନାକ ଛତିଆ।
ଅ ହଁ ଦେଖିଚି।
ସେଠି ମାଙ୍କଡ ବହୁତ ପ୍ରବଳ ନୁହଁନା? ହୁଁ ଆଉ ଛଟିଆରେ। ବହୁତ ଭଲ ପ୍ଲେସ ବି ଅଛି, ସେଠି ବାହା ମଣ୍ଡପ ବି ଅଛି, ନୁହେ ନା?
ହଁ
ଆଉ ଆପଣଙ୍କର ଯୋଉ କେଉଁଝରରେ ଘଟଗାଁ ତାରିଣୀ ଅବସ୍ଥିତ।
ହୁଁ
ଓ ଯାଇଛନ୍ତି। ତାରିଣୀ ମନ୍ଦିରରେ ଆଉ କଣ କଣ ସବୁ ସେପଟେ ପ୍ଲେସ ଅଛି କହିଲେ?
ମନ୍ଦିର ଉଁ ଘଟଗାଁରେ ଖିଚିଙ୍ଗି ଆଉ। ଆଉ କଣ ମନ୍ଦିର। ଆଉ କଣ ଏଇ ଯୋଉ ଘାଗେରା ହାରିକା ଅଛି, ସେ ମନ୍ଦିର ନୁହେଁ, ଏଇରା ସବୁ ପିକନିକ ପ୍ଲେସ। ଗାଏ ଖିଚିଙ୍ଗ ଗୋଟେ ମନ୍ଦିର। ନାଁ ନାଁ ସେଇରା ଦେଖିନି।
ହୁଁ ହୁଁ
ଆଉ।
ଆଉ ଆପଣଙ୍କ ଆଡେ ପାଗର ସମ୍ଭାବନା ଅନୁସାରେ ବର୍ଷା କାଲି ହେବାରେ ଅଛି?
ବଧେ ହବ। ପାଗ ତ ଅଛି ବର୍ଷା ହବ। ହୁଁ ହୁଁ।
ଆପଣଙ୍କୁ କୋଉ ଋତୁ ବେଶି ଭଲ ଲାଗେ?
ଆଁଏ ଆଁଏ।
ଆପଣଙ୍କୁ କେଉଁ ଋତୁ ଟା
ହ
ଭଲ ଲାଗେ।
ଭଲ ଲାଗେ ତ ସେମିତି ସବୁ ଋତୁ ହେଲେ ସବୁଠୁ ବେଶୀ ଭଲ ଲାଗେ ବସନ୍ତ
ବସନ୍ତ ଋତୁ, ମତ କଣ ପନିପରିବା ଚାଷ ବାଡି ବଗିଚାରେ ଲଗାନ୍ତି? କଣ କଣ ସବୁ ଲଗେଇଛନ୍ତି ବାଡିରେ?
ବାଡିରେ ଲଗେଇଚି ଉଁ ଜହ୍ନି, ଭେଣ୍ଡି, କାକୁଡି, ଲଙ୍କା, ବାଇଗଣ। ଆଉ କଲରା, ଶାଗ, ସବୁ ଲାଗିଛି ପୋଇ।
ଆପଣ ଫୁଲ ଗଛ ଲଗୋଉ ନାହାଁନ୍ତି?
ଆଁ
ଫୁଲ ଗଛ ଲଗେଇବାକୁ ଭଲ ପାଆନ୍ତି?
ହାଲୋ।
ହଁ ମୁଁ କହିଲି ଫୁଲ ଗଛ ଲଗେଇବାକୁ ଭଲ ପାଆନ୍ତି?
ହଁ ଫୁଲ ଗଛ ଲଗେଇବାକୁ ବି ଭଲ ଲାଗେ।
ଆଉ ଆପଣ ଖାଦ୍ୟ ସାମଗ୍ରୀ ଉପରେ କଣ ବେଶୀ ଭଲ ରୋଷେଇ କରନ୍ତି?
ରୋଷେଇ ତ ସବୁ।
ଏମତି ଗୋଟେ ଭଲ ଜିନିଷ ନିଜକୁ ଯୋଉଟା ଖାଇବାକୁ ଭଲ ଲାଗୁଥିବ?
ହୁଁ ଭଲ ହେଲେ ପିଠା ବିରି ପିଠା
ବିରି ପିଠା ହୁଁ ହୁଁ ହୁଁ। ଆଉ ଆପଣ ଆଜି କଣ ସବୁ ରୋଷେଇ କରୁଛନ୍ତି?
ଆମର ଆଜି ମୁଗ ଡାଲି ଆଉ ଆଳୁ ପୁଟଳ ଭଜା
ଆଉ
ଉଁ ମାଛ
ହୁଁ।
ତରକାରୀ ସେତିକି।
ହୁଁ ହୁଁ ଆପଣ ଭେଜ ଖାଇବା ଭଲ ପାଆନ୍ତି ନା ନନ ଭେଜ ଖାଇବାକୁ ଭଲ ପାଆନ୍ତି?
ହଁ ନା ଭେଜି।
ହୁଁ ଆରୁ ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମର ଶାଶୁ, ଶ୍ୱଶୁର, ଦିଅର, ଯା, ପୁତୁୁରା ଆଉ ଆମେ ଦିଜଣ ଆମର ପୁଅ ଆଉ।
ଖାଇଲା ପରେ ପରେ ଗାଳି
ହୁଁ!
ଆପଣଙ୍କର ଜଏଣ୍ଟ ଫାମିଲି?
ହଁ।
ହୁଁ ହୁଁ। ଆଉ ଆପଣଙ୍କର ଯୋଉ ଗାଁ ପାଖେରେ ନଦୀ ଫଦି ଅଛି ନା?
ହୁଁ କୁଶଭଦ୍ରା
କୁସଭଦ୍ରା ନଦୀ ଯାଇଛି ନୁହେଁ ତାହେଲେ ଆପଣଙ୍କର ସବୁ ଫସ ସଲ ଶ ବାର ମାସି ହଉଥିବ ଆଉ?
ହୁଁ।
ଧାନ ଚାଷ ଆପଣଙ୍କ ଅଞ୍ଚଳରେ ଅଧିକ ହୁଏନା ପନିପରିବା ଚାଷ ଟା?
ଉଁ ଧାନ ହୁଏ ପନି ପନିପରିବା ବି ବେଶୀ ହୁଏ।
ହୁଁ। ପରିବା ଯେତିକି କରନ୍ତି ଖାଇବା ପାଇଁ କରନ୍ତି ନା ବିକିବା ପାଇଁ କରନ୍ତି?
ହଁ ଖାଆନ୍ତି ଅଧିକ ହେଲେ ବିକ୍ରି ହୁଏ।
ଉଁ ହୁଁ। ଆପଣଙ୍କ ଗାଁରେ କଣ ସବୁଠୁ ପର୍ବ ପାଳନ କରନ୍ତି ଭଲସେ?
ଆମର ଦୁର୍ଗା ପୂଜା।
ଦୁର୍ଗା ପୂଜା ଏଇ କେତେଦିନ ଦୁର୍ଗା ପୂଜା ପାଳନ ହୁଏ?
ଦୁର୍ଗା ପୂଜା!
ହଁ।
ଅ ହଁ ଠାକୁର ତିଆରି କରନ୍ତି ଆଠ ଦଶ ସାତ ଆଠ ଦିନ ଠାକୁର ରୁହନ୍ତି ପାଲା ହୁଏ ଏ ହଉଛି ତିନି ରାତି ପାଲା ହୁଏ ଆଁ!
ଦୁର୍ଗାଷ୍ଟମି!
ହଁ ଦୁର୍ଗାଷ୍ଟମୀ ହୁଁ ପୂଜା ହୁଏ। ଫରେ ଦଶହରା ପୂଜା ହୁଏ, ଦୁର୍ଗାଷ୍ଟମୀ ପୂଜା ହୁଏ।
ବନ୍ଧୁବାନ୍ଧବ ସବୁ ଆପଣଙ୍କ ଘରକୁ ଆସନ୍ତି? ତାହେଲେ ଏଇଟା ଆପଣଙ୍କ ଗାଁର ବଡ ପର୍ବ, ନୁଁକି?
ବଡ଼ ପର୍ବ।
ଆଉ ଏଇ ବର୍ଷ ଦୋଳି କେମିତି କଟେଇଛନ୍ତି?
ହଁ ଭଲ ହେଲା।
ଦୋଳିରେ ଆପଣ ବୁଲାବୁଲି କରିବାକୁ ଯାଇଛନ୍ତି?
ନା ମୁଁ ଯାଇନି।
ଓ ଆଉ କଣ ପିଠାପଣା?
ପିଠା ହେଇଥିଲା ଘରେ।
ହୁଁ ଉ
ସବୁ ପିଠା ହେଇଥିଲା।
ଖାଇଛନ୍ତି ନା ଆପଣ?
ନା ଆ
ହୁଁ ଖାଇବ ନାହିଁକି? ଖାଦ୍ୟ ଉପରେ ଆପଣଙ୍କର କଣ, ସେ ଆମିଷ ଉପରେ? ନା ଖାଇନା ଏଇ ମାନେ ରଜରେ ରଜରେ ଯୋଉ ଆମିଷ ହେଇଥିଲା ତାପରେ କିଛି ଖାଦ୍ୟ ଖାଇଛନ୍ତି ନା, ଖାଇନାହାନ୍ତି?
ଆମିଷ ନା। ଦୋଳି ଖରରେ ଆମିଷ ଖିଆ ହେଇନି ଏ ବର୍ଷ।
ମାନେ ଆପଣ କୋଉ କୋଉ ଜାଗା ବୁଲିବା ପାଇଁ ମନେ ମନେ ଭାବିଛନ୍ତି ଦେଖିବା ପାଇଁ?
ସେମିତି ତ ବହୁତ ଜାଗା ଦେଖିବାକୁ ଅଛି, ଆଉ କୋଉ ଜାଗା? ଏବେ ଯିବୁ ପୁରୀ।
ହୁଁ ପୁରୀରେ ଯୋଉ ଅରୁଣ ସ୍ତମ୍ଭ କୁ ଛୁଇଁଛନ୍ତି ଆପଣ?
ହୁଁ
ଆଉ ନରେନ୍ଦ୍ର ପୋଖରୀରେ ବୁଡ ଦେଇଛନ୍ତି?
ହଁ ଅ
ହଁ କୋଣାର୍କ ଯାଇଛନ୍ତି?
ଆଁ ଆ
କୋଣାର୍କ?
ଶୁଭୁନି?
କୋଣାର୍କ ଯାଇଛନ୍ତି ନା? କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ କହିଲେ?
ଉଁ ଲାଙ୍ଗୁଡା ନରସିଂହ ଦେବ।
ଯଉ କାରୁକାର୍ଯ୍ୟ ହେଇଛି, ପଥରରେ ହେଇଛି ନୁହେଁ କି?
ହୁଁ ଉଁ
ହୁଁ ଉଁ ସେଟାକୁ ସୂର୍ଯ୍ୟଙ୍କ ମନ୍ଦିର ବି କୁହାଯାଏ। ସୂର୍ଯ୍ୟ ଉଦୟ କୋଣାର୍କ ମନ୍ଦିର ଯାଇକି ଦେଖିଛନ୍ତି?
ହୁଁ ଉଁ
ଆଉ ନନ୍ଦନକାନନ ଯାଇଛନ୍ତି?
ହଁ ଅ
ଆଉ ଚିଲିକା, କାଳିଜାଇ, ପୁରୀ ପାଖାପାଖି ସବୁ ଯାଇଛନ୍ତି?
ନା ସେ
ହୁଁ ହୁ ଆଉ ଲିଙ୍ଗରାଜ ଯୋଉ କଟକ ଧବଳେଶ୍ୱର ହେରିକ ଯାଇଛନ୍ତି?
ଲିଙ୍ଗରାଜ ଯାଇଛି, ଧବଳେଶ୍ଵର ବି ଦେଖିନି?
ବାଳେଶର ପୋଲ ଟା ଟିକେ ଏବେ କମ୍ପ୍ଲିଟ ହେଇନଥିଲା ହେଇଯ ବଣି ଝୁଲା ପୋଲ ଟା ତ ଭାଙ୍ଗି ହୋଇଛି। ସେଠି ବି ଅମସ ଠାକୁର ବି ବହୁତ ଭଲ ହେଇଛନ୍ତି।
ହୁଁ।
ହ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ପୁଣି ନେକ୍ସଟ୍ ଟାଇମ୍ ଆପଣଙ୍କ ସହିତ କଥା ହେବି।
ନା କରିସାରିଲାଣି।